ତୁ
ହାଲୋ।
ହଁ କୁହ କଣ କରୁଚ।
ନାଇଁ ବସିଥିଲି ତମେ?
ହୁଁ ଆ ଆଉ କି ଖବର?
ଭଲ।
ଆଉ
ଆଉ ଏମିତି ଆଉ ସବୁ କଥା ଭଲ ଆଉ।
ହଁ ମୋର ବି ସବୁ ଭଲ ଅଛି।
ହୁଁ।
ଆଉ ତମେ କୁଆଡେ ବୁଲି ଯାଇନ?
ନାଇଁ ବୁଲି ଯାଇନି ଯିବି ଏ ରଜରେ ପ୍ଲାନିଂ ଅଛି ଯିବି ଆଉ।
କୁଆଡ଼େ ଯିବ ରଜରେ?
ହଁ। ଯିବି ପାର୍କ ଯିବାର ଅଛି ଗୋଟେ ବନ୍ଧୁଙ୍କ ଘରକୁ ଯିବାର ଅ ହୁଁ ଯିବି ଆଉ।
କୋଉ ପାର୍କ ଯିବ?
ଏଇଠି ଛତିଆ ପାଖରେ ଗୋଟେ ପାର୍କ ଅଛି ଯିବା ପାଇଁ ଚାହୁଁଛି?
ଆଉ
ଆଉ ସବୁ ହଁ ମୁଁ ଜଣେ ବନ୍ଧୁଙ୍କ ଘରକୁ ଯିବି ବୁଲିବାକୁ ତାଙ୍କ ଘରକୁ। ଯିବି ଅଛି ଗୋଟେ
କଣ ଫଙ୍କସନ୍ କିଛି ଅଛି ନା କଣ?
ନା ଫଙ୍କସନ ନାଇଁ ଏମିତି ରଜରେ ବୁଲିବା ପାଇଁ ଆଉ ଡାକିଛନ୍ତି ଆଉ।
ଆଉ କୁଆଡେ କୁଆଡେ ଯେ ବୁଲି ଯିବା ରଜରେ?
ଗରମ ତ ହଉଛି କୁଆଡେ ଯାଇ ହବ କି ନାହିଁ ସନ୍ଦେହ?
ନା ଏ ଗରମରେ କିଛି ଡ୍ରେସ ପିନ୍ଧିବାକୁ ବି ଭଲ ଲାଗିବନି।
ହଁ କେବଳ କଟନ ସୂତାର ଗୋଟେ ଡ୍ରେସ୍ ପିନ୍ଧବ ନହେଲେ ଗୋଟେ ନାଇଟି ପିନ୍ଧବ ଚାଲିବ।
ହଁ ହଁ ଆଉ ଯୁ ଦାମିକିଆ ଡ୍ରେସ୍ କିଛି ପିନ୍ଧି ହେବନି ଶାଢ଼ୀ ଯୋଉ ଡ୍ରେସ ଫ୍ରେସ୍ ସବୁ କିଛି ପିନ୍ଧି ହବନି।
ସବୁଠୁ ଭଲ କଟନ ଶାଢୀ ପିନ୍ଧିଦବ ଗୋଟେ ସରିଲା ଆଉ ନହେଲେ ଗୋଟେ କଟନ ନାଇଟି ପିନ୍ଧିଦବ ସରିଲା।
ହଁ ହଁ ଆଉ କିଛି ପିନ୍ଧିବନି ସେତିକି ପିନ୍ଧିକି ଏ ଘ ନଗଲେ ଘରେ ରହିକି ଘରେ ରହିବା।
ଘରେ ରହିକି ପାଳନ କରିଦବା ଆଉ।
ହଁ ଆଉ କାହା ଘରକୁ ନଗଲେ ଘରେ ରହିକି ପାଳନ କରିିଦବା।
ହଁ ଏ ପ୍ରବଳ ଗରମ ଲାଗୁଛି ଆଉ।
ହଁ।
ଆଉ କଣ କୁହ ଆଉ ତମକୁ କଣ କଣ ସବୁ ଭଲ ଲାଗେ ଖାଇବା ପାଇଁ?
ମତେ ଚାଉମିନ୍ ଆଁ ଅ ଚାଉମ୍ ଚାଉମିିନ ଆଉ ସେ ଯୋଉ ମୋମୋସ୍। ମ୍ୟାଗି ଏଇ ସବୁ। ହଁ ତମକୁ କୋଉ କୋଉ ଖାଦ୍ୟ ଭଲ ଲାଗେ?
ମତେ ଦହିବରା ଗୁପଚୁପ୍ ଚାଟ୍ ଏସବୁ ଆଉ।
ହଁ ଗୁପଚୁପ୍ ତ ଭଲ ଲାଗେ ଗୁପଚୁପ୍ ଆମେ ଏ କଲେଜ ଯାଉ କି କମ୍ପ୍ୟୁଟର ଯାଉ ମୁଁ ଖାଏ କି ପଳେଇ ଆସୁ ଗୁପଚୁପ୍ ସମସ୍ତଙ୍କୁ ଭଲ।
ହଁ ହଁ।
ହୁଁ।
ସମସ୍ତଙ୍କୁ ଭଲ ଲାଗେ କିନ୍ତୁ ଆ ଝିଅ ପିଲାଙ୍କୁ ସମସ୍ତ ଝିଅ ପିଲାଙ୍କୁ ସମସ୍ତଙ୍କୁ ବେଶୀ ଭଲ ଲାଗେ।
ହୁଁ। ମାନେ ପୁଅ ପିଲା ଯ ଅଳ୍ପ ମାନେ ଅଧିକ ଖାଆନ୍ତି ଝିଅ ପିଲାଠୁ।
ହଁ ହଁ। ମୁଁ ଜାଣିନି ଆଜି ଜାଣିଲି। ହଁ ହଁ ହଁ ହଁ। ହଁ ମୁଁ ସତରେ ଜାଣିନଥିଲି ପୁଅ ପିଲାମାନେ ଅଧିକ ଖାଆନ୍ତି ବୋଲି।
ଯେତେ ଯେତେ ଗୁପଚୁପ୍ ଆ ଗ ମାନେ ସମସ୍ତଙ୍କ ପାଖରେ ଦେଖିବ ପୁଅ ପିଲା। ଝିଅ ପିଲା ତ ଥିବେନି କିଏ ପଦାକୁ ବୁଲିବା ପାଇଁ ବୁଲିବା ପାଇଁ ଯାଆନ୍ତି ସେମାନେ ସେମାନେ ଖାଆନ୍ତି ନହେଲେ ଆଉ କେଉଁମାନେ ଖାଆନ୍ତିନି।
ହଁ ହଁ।
ହଁ ଆଉ।
ଆଉ ମାନେ ଆଉ ମାନେ ଫଳ ଭିତରେ କୋଉଟା ଭଲ ଲାଗେ ଖାଇବା ପାଇଁ?
ଆମ୍ବ ଆଉ ସେଓ। ଆଉ କମଳା ଟିକିଏ ଟିକିଏ।
ମୁଁ ଆଜି ପ୍ରଥମ ଥର ଶୁଣିଲି ସେଓ କାହାକୁ ଭଲ ଲାଗେ ମୋତେ ଭଲ ଲାଗେନା। ହ୍ ସେଓ ଖାଇବାକୁ ଭଲ ଲାଗେ ମୋତେ ଭଲ ଲାଗେନା। ସେଓ ମୋତେ ସବୁଠାରୁ ଖରାପ ଲାଗେ ଚୋବେଇବା ଚୋବେଇବା।
ଆ ହୋ ହୋ।
ଏମତି ଭଲ ଲାଗେନା ଆଉ ସେଓଟା ଭଲ ଲାଗେନା କମଳା ଭଲ ଲାଗେ ଆମ୍ବ ଭଲ ଲାଗେ ଲିଚୁ ଭଲ ଲାଗେ ପିଜୁଳି ଭଲ ଲାଗେ।
କନ୍-ଚା ଥିଲେ ଲୁଣ ଲଙ୍କାଗୁଣ୍ଡ ଦେଇକି ଖାଇଲେ ସେଇଟା ଭଲ ଲାଗେ ପାଚିଲାଟା ଭଲ ଲାଗେନି।
ଆଉ ମତେ ପାଚିଲା ଭଲ ଲାଗେ କଞ୍ଚା ବି ଭଲ ଲାଗେ।
ନା ମୋତେ ପାଚିଲା ଏତେ ଭଲ ହଁ ଭଲ ଲାଗେ ମିଠା ଯେବେ ଥିବ। କଞ୍ଚାଟା ଟିକେ ଲୁଣ, ଲଙ୍କା ଦେଇକି ଖାଇଲେ ମଜା।
ହଁ ପିଲା ବେଳେ ଆମେ ସମସ୍ତେ ଖାଉ କମଳା କଞ୍ଚା କମଳା।
ହଁ। ଆମର ଏଠି ବି ଜଣେ ମୋ ଜେଜେଙ୍କ ଥିଲା ବଡ ଜେଜେଙ୍କର ତାଙ୍କ ଘରେ ଥିଲା ଏବେ ତାଙ୍କର ଇଏ କରିଦେଲେ ହାଣିଦେଲେ। ନା ଆମେ ଖାଉଥିଲୁ।
ଆମର ବି ଗୋଟେ ବାରିରେ ଥିଲା କିନ୍ତୁ ହାଣିଦେଲେ ଗଛ ଗୁଡା କଣ ପାଇଁ ହାଣନ୍ତି କେଜାଣି।
କି ନା କିଚ୍ ଆମର ବି ଗୋଟେ ଆମର ଆଗରୁ ଆମ ବାଡିରେ ପୁରା ଲେମ୍ବୁ ଗଛ ଥିଲା। ବହୁତ ଲେମ୍ବୁ ଫଳୁ ଥିଲା। ତାପରେ ସେ ପୁରା ଝୁକିକି ମାନେ ଝ ମାନେ ଏ ଟାଇପ ହେଇଗଲା ଝଙ୍କାଡିଆ ଟାଇପ ହେଇଗଲା ତାକୁ ହାଣି ଦେଲେ ତାପରେ ତା ସେଥିରେ ହେଲା ନି ଆଉ ଲେମ୍ବୁ ତାକୁ ପୁରା ହାଣି ଦେଲେ। ପୁରା ସେ ମାନେ ବହୁତ ଲେମ୍ବୁ ହଉଥିଲା। ବି କ୍ରି ଆମର ବିକ୍ରି ବି କରାଯାଉଥିଲା।
ଅ ଚ୍ଛା।
ହୁଁ ଆଉ ଏବେ ଏ ଯ ଗୋଟେ ଆପେ ଆପେ ଉଠିଥିଲା ତା ଟିକେ ଆଗକୁ ସେଟା ଅଛି। ଏବେ ଛୋଟ ଅଛି ତ ପାଣି ହେଲେ ଏ ଆର ବର୍ଷକୁ ହବ ଲେମ୍ବୁ।
ଆଚ୍ଛା।
ହୁଁ। ଆଉ।
ସବୁଦିନି ମାନେ ପାଣି ଦିଅ ସେ ଗଛଟା ବଢିବ, ଆକ୍ଚୁଆଲି ଗଛଟା ବଢିବା ପାଇଁ ସବୁଦିନ ପାଣି ଦର
ସେ ପାଣି ଖାଇବା ଦରକାର, ପାଣି ନହେଲେ ସେ ବ, ହଁ।
ଯତ୍ନ ଦବା ଦରକାରେ ତାପରେ ସେ ବଡ ହବ, ତମକୁ ଫଳ ଦବ।
ହଁ, ତାପରେ ଯତ୍ନ ନ ନେଲେ ଫଳିବନି।
ହଁ, ତାକୁ ଆଗେ ଯତ୍ନ ନବା ତାପରେ ତମେ ତାଙ୍କର ଯତ୍ନ ନବ, ସିଏଆ ତମର ଯତ୍ନ ନେବେ। ଫଳ ଦେବେ ଫୁଲ ଦେବେ ସବୁ ଦେବେ।
ହଁ।
ହଁ, ହଁ, ତାପରେ ମତେ ବି ଗଛ ଲଗେଇବାକୁ ଭଲ ଲାଗେ, ଗଛ ମାନେ ଫୁଲ ଗଛ ବେଶୀ, ମୁଁ ଲଗେଇଛି ପ୍ରାୟ ଗେଣ୍ଡୁ ଗଛ ଲଗାଏ।
ଗେଣ୍ଡୁ ଗଛ ଏବେ କଣ, ଥଣ୍ଡା ଦିନରେ ଗେଣ୍ଡୁ ଗଛ ହବ।
ହଁ, ଯେତେବେଳେ ଶୀତ ଦିନ ଆରମ୍ଭ ହେଲେ ସେତେବେଳେ ମୁଁ ଲଗାଏ, ଏବେ ଯୋଉଠି ଯୋଉଠି ନର ସରୀରେ ମିଳୁଛି ସବୁ ନେଇ ଆସି ଲଗୁଛି।
ହୁଁ। ଆଉ ଗୋଟେ ଗଛ ଯୋଉ ନ ଥାଏ ତାର ପିଙ୍କ୍ କଲର୍ ଫୁଲ ଥାଏ, ସେ ଗଛ ଆପେ ଆପେ ଯୋଉ ଉଠେନି ତା ସେ ତାର ପତ୍ର ବି ଖାଆନ୍ତି। ସୁଗାର ପାଇଁ, ସେଟା ଆଉ ସେଟା ଖାଆନ୍ତି, ସେଟା ଯୋଉ ତା ପତ୍ରରୁ ମାନେ ମଞ୍ଜିଟିଏ ହେଇକି ସେ ଆପେ ଆପେ ବହୁତ ଜାଗାରେ ଗଛ ହଉ ଛି, ଯୋଉଠି ବି ପାକେଇଲେ ସେ ମାନେ ବହୁତ ଉଠିବ ଗଛ।
ଆଚ୍ଛା, ଆଉ ଗୋଟେ ଗଛ ଅ ଛି, ଯୋଉ ମଞ୍ଜୁଆତି ଗଛ ଜାଣିଥିବ ଯୋଉଟା ହାତରେ ଲଗାନ୍ତି।
ନା, ନା, ମୁଁ ଶୁଣିନି, କି ଗଛ ନାଆ ଟା?
ମଞ୍ଜୁଆତି ମଞ୍ଜୁଆତି, ସେଇଟା ଗୋଟେ ପୁରୁଣା କାଳରେ ମାନେ ହା ହଁ, ହାତରେ ଲଗାନ୍ତି, ମାନେ ଏଁ ହରଗୌରା ଫୁଲ ଟାଇପର। ସେଇ ଗୁଡା ଛୋ ଛୋଟ ହଁ, ସେଇଟା ହରଗୌରା ର ତା ପତ୍ର ବାଟିକି ମଞ୍ଜି ମାନେ ହାତରେ ଲଗାନ୍ତି ଯୋଉ ମେହେନ୍ଦୀ ପାଇଁ।
ହଁ, ମେହେନ୍ଦୀ ପତ୍ର।
ହଁ, ମେହେନ୍ଦୀ ପତ୍ର। ସେଇଟାକୁ କୁହନ୍ତି ହରଗୌରା, ସେଇ ଯୋଉଟା ଗଛଟା ପତ୍ର ତାର ବାଟିକି ଲଗେଇଲେ ବହୁତ ବଢିଆ କଲର୍ ଆସେ ହାତରେ।
ହଁ, ସେଟା ତ ବହୁତ ଭଲ ସେଟା ଆମ ର ଏଠି ମାନେ ଆମ ଏଠି ପୁଅ ମାନେ ଯିଏ ପୁଅର ବାହାଘର ହବ ତା ଭାଉଜ ସବୁ ତୋଡିକି ସେ ନେଇକି ପିଶିକି ତାଙ୍କୁ ଲଗାନ୍ତି, ଆମର ଏଠି ଅଛି।
ଅ ମେହେନ୍ଦୀ ଲଗାଅ?
ହଁ।
ତମେ ମେହେ ତମେ ମେହେ ତମକୁ ଭଲ ଲାଗେ ମାନେ ଆସେ ସବୁ ମାନେ ଆଙ୍କି ପାର ଭଲସେ?
ନା, ସେମିତି।
ଓହୋଃ, ମତେ ଭଲ ଲାଗେ କିନ୍ତୁ ମୁଁ ନିଜେ ଲଗାଏନି ମତେ
ନା, ମୁଁ ନିଜ ହାତରେ ଲ ଗେଇଦବି ନିଜ ଗୋଟେ ହାତରେ ଲଗେଇଦେବି ତାପରେ ସେମିତି ଲଗେଇବା ଆସେ ପୁରା ଭଲ କିିନି ଲଗେଇବା ଆସନ୍ତି। ଆଉ ଆଉ କାହାକୁ ଲଗେଇଲେ ମାନେ ସେମିତି ମୋ ହାତ ଥରିବ ଖାଲି ନିଜ ହାତରେ ଲଗେଇଦେବି।
ହଁ ମୋର ବି ସେମ ମାନେ ମୁଁ ନିଜେ ଲଗେଇଲେ ମତେ ଭଲସେ ଆସିବ କିନ୍ତୁ ଅନ୍ୟ କାର ଲଗେଇଲେ ମୋ ହାତ ଥରିବ।
ଯା ଯେମିତି ଆସି ସେମିତି ଲଗେଇଦିଏ।
ହଁ, ବେଶୀ ମାନେ ପୂଜା ପର୍ବରେ ଲଗେ ଭଲ ଲାଗେ ଆଉ କିଛି ଫଙ୍କସନ ଥିଲେ ଲଗେଇବାକୁ ଭଲ ଲାଗେ ଆଉ।
ସେ ପୂଜା ପର୍ବରେ ବାହାଘରରେ କିଛି ଫଙ୍କସନ ଫଙ୍କସନ ରେ ଲଗେଇବାକୁ ହଁ ଏ ଏମିତି ତ ଏମିବେ ଇଚଛା ହଉଛି ତ ଲଗେଇ ଦଉଛିତି। ନହେଲେ ନାଁହ୍ନି।
ହଁ, ଏବେ ସବୁଦିନ ଲଗା ହଉଛି। କେ ଯେବେବି ଚାହିଁବ ସେବେ ବି ଲଗେଇଦବ। ଏବେ ରଜରେ କିଛି କିଛି ସପିଂ ମଲରେ ସବୁ ମେହେନ୍ଦୀ ପାଇଁ ଦଉଛି। ମାନେ ଡିସକାଉଣ୍ଟ ଦଉଛନ୍ତି ଡିସକାଉଣ୍ଟ ଦେଲା ପରେ ମେହନ୍ଦୀ ଲଗାଉ ମତି କିଛି ଗୋଟେ ଦ କାନେ ଅଛିଛ ମାନେ ଏଇ ଯୋଉ ଟାଉନ୍ ଟାଉନରେ ସେମିତି କରୁଛନ୍ତି ରଜ ପାଇଁ ସମସ୍ତେ ଅଫର ଦଉଛନ୍ତି କି ନାଇଁ ମେହେନ୍ଦୀ ଲଗାଅ ଏତିକି ଟଙ୍କାରେ କିଣିବ ଏତିକି ଟଙ୍କାରେ ମେହେନ୍ଦୀ ମାନେ ମାଗଣାରେ ଲଗେଇ ଦଉଛନ୍ତି ଆର ବର୍ଷ ଦେଖିଛି।
ସେମାନଙ୍କ ସେଲ୍ ସେମାନଙ୍କ ସେଲ କେମିତି ହବ ଫିର୍ ଏବେ ଡିସକାଉଣ୍ଟ ନ ଦେବେ ତ।
ହଁ, ସେ ଭଲ ବହୁତ ସୁନ୍ଦର ମେହେନ୍ଦୀ ଲଗେଇ ଦଉଛନ୍ତି।
ଯିଏ ଭଲ ଲଗାଉଛି ମେହେନ୍ଦି ତା ପାଖକୁ ଗଲେ ସେ ମାନେ ଯ ଯୋଉ ଡିଜାଇନ ବି ଦେଲେ ସେ ଲଗେଇଦବ। ଯିଏ ଭଲ କିିନି ନ ନଗାଇ ପାରେ ତାକୁ ଦେଲେ ସେ କଣ ଯେ ଯେମିତି ଲଗାଏ ଅଲଗା ପି ଆ ମାନେ ଅଲଗା ଲୋକଙ୍କୁ ବି ସେମିତି ଲଗେଇଦିଏ।
ହଁ, ଆଛା।
ହୁଁ
ହଁ, ସିଏ ସବୁ ମାନେ ଦୋକାନମାନେ କରୁଛନ୍ତି ମାନେ କିଛି କିଛି ଦୋକାନ କରୁ ଭଲ ସେ ମେହେନ୍ଦୀ ଲଗଉଛନ୍ତି ଆଉ ଗୋଟେ ଜାଗାରେ ମୁଁ ଲଗେଇଥିଲି ଭଲରେ ବହୁତ ସୁନ୍ଦର ମେହେନ୍ଦୀ କରିଦେଇଥିଲେ।
ହୁଁ ଯିଏ ଭଲ ଲାଗେଇବେ ସି
ମୋର ଗୋଟେ ସାଙ୍ଗ ଅଛି ସିଏ ସେମିତି ବହୁତ ସୁନ୍ଦର ସୁନ୍ଦର ମେହେନ୍ଦି କରେ ବହୁତ ସୁନ୍ଦର ଲାଗେଥା ମେହେନ୍ଦୀ ଗୁଡା। କିନ୍ତୁ ସେ ନିଜେ କରିବେନି ତାର
ଶି ସେ ବି ପୁରା ମାନେ ତାକୁ ଯେମିତି ଡିଜାଇନ ଦେଖିଲେ ତା ପୁରା ସେମିତି ଲଗେଇ ଦବ ପୁରା।
ହଁ, ମେହେନ୍ଦି ଭଲ ଲାଗେ କିନ୍ତୁ ମେହେନ୍ଦି କଲର ଟା ଆସ ଟିକେ ବହୁତ ସୁନ୍ଦର ଲାଗେ ହାତରେ ନା ସେଥିପାଇଁ ମତେ ବହୁତ ଭଲ ଲାଗେ ଲଗେଇବା। ଆଉ ପାଦରେ ବି ମୁଁ ଲଗାଏ ସବୁବେଳେ ଏ ଏବେ ଆଉ ଲଗ କହୁନି ମାନେ ଯୋଉ ଏ ଖରା ଟା ହ ମାନେ ଗରମ ହଉଛି ମାନେ ଏ ଭଲ ଲାଗୁନି ଲଗେଇବା ପାଇଁ କିନ୍ତୁ ଏବେ ଲଗଉନି ଏବେ ଶୀତ ଦିନେ ମୁଁ ପାଦରେ ହାତ ଭରେ ସବୁ ମେହେନ୍ଦୀ କରେ ଭଲ ଲାଗେ କେମତି ଲଗେଇବା ପାଇଁ। ସବୁବେଳେ କୌଣସି ଫଙ୍କସନ ହେଲା ଲଗେଇଉଛି ଏମ ତି ଆଉ ଏବେ ତ ଆଉ ଲଗେଇବାକୁ ଇଚ୍ଛା ହଉନି କାରଣ ଗରମ ହଉଛି। ଏମିତି ଯଦି ଫର୍ଷା ବର୍ଷା ହବ ତାପରେ ଲଗେଇବୁ ଏପରି ପାଦ ଆଉ ହା ସେଟା ଭଲ ଲାଗେ ଦେଖିବାକୁ ମତେ ଭଲ ଲାଗେ ନା ଲଗେଇ ସାରିଲା ପରେ ଦେଖିବ ବଢିଆ ଲାଗିବ।
ହଁ ହଁ। ମତେ ପାଦରେ ଭଲ ଲାଗେନି ହାତରେ ଭଲ ଲାଗେ ଲଗେଇବା।
ମୁଁ ମୋ ପାଦରେ ବି ଲଗାଏ ମତେ ପାଦରେ ଲଗାଇବାକୁ ବହୁତ ଭଲ ଲାଗେ।
ନାଁ ମୁଁ ଲଗେଇପାରିଲିନି ମତେ ଭଲ ମ ମତେଟେ ଏତେ ଭଲ ଡିଜାଇନ ଆସିନା ହାତରେ ଯାହା ଆସେ ଲଗେଇଦିଏ ଗୋଡରେ ପାଦରେ ଲଗେଇ ପାରେନି।
ଆଛା ଆଉ ମେହେନ୍ଦୀଟା କଲର ହେଲେ ବହୁତ ବଢିଆ ଲାଗେ ମାନେ ମୁଁ ସୁନ୍ଦର ଦେଖାଯାଏ ହାତଟା ନା ସେଥିପାଇଁ ପ୍ରାୟ ସବୁ ଝିଅ ଏବେ ଲଗଉଛନ୍ତି ନା ସମସ୍ତେ ଲଗଉଛନ୍ତି। ହଁ ସବୁ ଝିଅ ମାନେ ଖାସ ତାଙ୍କର ପ୍ରିୟ ଜିନିଷ ହଉଛି ମେହେନ୍ଦୀ ଲଗେଇବା ଗୁପଚୁପ୍ ଖାଇବା।
ହଁ ହଁ ହୁଁ ହୁଁ।